ହାଲୋ। ହାଲୋ। ହଁ ଭାଇ ଜୟ ଜଗନ୍ନାଥ, ଆଉ କେମିତି ଅଛନ୍ତି?
ଭଲ ଅଛି ଭାଇ ଆପଣ?
ହଁ ମୁଁ ବି ଭଲ ଅଛି।
କଣ କରୁଛନ୍ତି? କପିଳା ଭାଇ।
ଏଇ ଆ ଆସିଚି ଟିକେ ମାର୍କେଟ୍ ବୁଲିବା ପାଇଁ ଆଉ, ଆଉ ଆପଣଙ୍କର? ବର୍ଷା ତିନି ଦିନ, ତିନି ଦିନି ହବ ବହୁତ ଜୋରସେ ବର୍ଷା ହଉଥିଲା ଆଜି ଟିକେ ପାଗଟା ଭଲ କରିଛି ସେଥିପାଇଁ ଟିକେ ବୁଲିବା ପାଇଁ ବାହାରକୁ ଆସିଚୁ।
ହଁ, ହଁ ଆଚ୍ଛା। ଆଉ, ମୁଁ ଅଫିସ୍ ରେ ତ ବସିଛି ଆଉ। ବର୍ଷା ତ ଆମର କାଲି ରାତିଠୁ ଚଲେଇଛି ହଉଛି। ଆଉ ଛାଡିନି ଆଉ।
ଆଚ୍ଛା, ଆଚ୍ଛା, ଆଉ ତିନି ଦିନ ହବ ଯେହେତୁ ବର୍ଷା ହଉଛି, ଆମେ ରୁମ୍ ରୁ ଟିକେ ବି ବାହାରକୁ ବାହାରି ପାରୁନୁ, ନା କିଛି ଜିନିଷ ଆଣିବା ପାଇଁ ଯାଇପାରୁଛୁ, ନା କିଛି ଖେଳିବା ପାଇଁ ଯାଇପାରୁଛୁ ନା ବୁଲିବା ପାଇଁ ଯାଇପାରୁଛୁ, ଆଜି ଯେହେତୁ ପାଗ ଟା ଟିକେ ଭଲ କରିଛି। ସେଥିପାଇଁ ଆମେ ଟିକେ ବାହାରକୁ ବୁଲିବା ପାଇଁ ଆସିଛୁ।
ଆଚ୍ଛା, ଆଉ ଖିଆପିଆ କଣ କରିବେ?
ହଁ, ଖିଆପିଆ ଆମର ସକାଳୁ ସକାଳୁ ସରିଗଲାଣି। ଆଉ ଏକାଥରେ ଯାଇ ଆମେ ଭାତ ଖାଇବୁ ଆଉ।
ଆଚ୍ଛା, ଠିକ୍ ଅଛି ଆଜ୍ଞା।
ଆଉ ଆପଣ? ଏଇ ଆସିଚୁ ଟିକେ ମାର୍କେଟ ଆଡେ, କଣ ଖିଆପିଆ ଟିକେ କରିବୁ, ବୁଲାବୁଲି ଟିକେ କରିବୁ? ପାଗ ଟା ଟିକେ ଭଲ କରିଚି। ତାର ଟିକେ ମଜା ନବୁ ଏତ୍ ସେଥିପାଇଁ ବୁଲିଆ
ହୁଁ, ହୁଁ ବହୁତ ବଢିଆ ପାଗ ହେଇଛି। ହଁ, ସତ୍ ତ କଥା ବହୁତ ବଢିଆ ପାଗ ହେଇଛି, ନନ୍ଦନକାନନ ପଳାଅ ଭାଇ।
ହଁ, ଆଉ ଆଜି ଯେହେତୁ, ରବ୍ ବାର ଅଛି। କୌଣସି କ୍ଲାସ୍ ନାହିଁ। ତେଣୁ ଫାଙ୍କା ଅଛୁ ଆମେ, ତେଣୁ ଆସିଲି ଟିକେ ବୁଲିବା ପାଇଁ ଆଉ।
ନା, ନାଇଁ କିଛି ନାଇଁ! ଏମିତି ନହେଲେ ଭଲ ଲାଗିବନି। ଭଲ ବୁଲ, ଆମେ ତ ଏଇଠିକି ମୋ କଲେଜ୍ ଟା, ମୁଁ ଫାଷ୍ଟ ଭୁବନେଶ୍ଵରରେ ହିଁ ପଢ଼ୁଥିଲି। ମୋ କଲେଜଟା ଥିଲା ହେଇଠି ଖଣ୍ଡଗିରି ପାଖରେ, ଉତ୍କଳ ଏରୋସ୍ପେସ୍ ଆଣ୍ଡ ଇଞ୍ଜିନିୟରିଂ।
ଆଚ୍ଛା।
ଟୁ ହଁ, ସେଇଠୁ ମୁଁ ପଳେଇଲି ଭୋପାଲ୍। ସେଠି ମୁଁ ପଢିଲିନି ଭଲ ଲାଗିଲାନି। ଏଇ ଖଣ୍ଡଗିରି ପାଖରେ ଥିଲା ଦେଖିବ ଏନର୍ଜି ପାର୍କ ଗୋଟେ ଅଛି, ବିଜୁ ପଟ୍ଟନାୟକ ଏନର୍ଜି ପାର୍କ। ତାରି ସାମ୍ନାରେ ଅଛି। ଉତ୍କଳର ସ୍ପେସାଲିକ୍ ଦିନରେ, ଆଜ୍ଞା, ସେଇଠି ଏରୋନାଟିକାଲ୍ ଇଞଜିନିୟରିଂ ବୁଲତିଲି
ହାଁ, ଆପଣ ତାହେଲେ ଭୁବନେଶ୍ୱରରେ ରହୁଥିଲେ?
ଆଜ୍ଞା ଭାଇ ଆଜ୍ଞା! ରହୁଥିଲି ଭାଇ, ଦି ହଜାର ନଅରେ ରହୁଥିଲି। ଦି ହଜାର ନଅ ରୁ ଛଅ ମାସ ରହିଲି ଭୁବନେଶ୍ୱରରେ। ତା'ପରେ ପଳେଇଲିି ଭୁବନେଶ୍ଵର। ମୁଁ ଭଲ ଲାଗିଲାନି ଏଠି। ମୁଁ କିଛି ବୁଝିପାରିଲିନି ଭାଇ କଣ ପଢେଇଲେ?
ଆଚ୍ଛା, ଭୁବନେଶର୍ ରେ ଭୁବନେଶ୍ୱର୍ ରେ ଆପଣ ଛଅ ମାସ ରହିଛନ୍ତି। ବହୁତ କିଛି ଜାଗା ବୁଲାବୁଲି କରିସାରିଥିବେ ଆପଣ?
ହଁ, ହଁ ଭାଇ ବୁଲିଛି। ହେମ୍ ତି ଭୁବନେଶ୍ୱର ତ ମୋ ଘରଠୁ ଏଇଠି। ମୋ ଘର ଢେ଼ଙ୍କାନାଳ ଭାଇ। ମୁଁ ହେମ୍ ତି ଭୁବନେଶ୍ଵର ଯିବାଆସିବା ରୁହେ। ମୋ ବାବା କ୍ୟାନସର ପେସେଣ୍ଟ ତ! ମୁଁ ବାବାଙ୍କୁ ଏମ୍ସ ରେ ଦେଖୋଉଚିବି ଭୁବନେଶ୍ଵ ଗୋଟେ ଏମିତି ଯିବା ଆସିବା ହୁଏ। ହି ସାଙ୍ଗମାନେ ବି ଅଛନ୍ତି। ମ ବାବା ଭଲ ଅଛନ୍ତି ଏବେ। ଯା ହଉ ଆଉ ଭଗବାନ ଙ୍କ ଦୟାରୁ। ଦି ହଜାର ଏକୋଇଶ ରୁ ଭାଇ ଟ୍ରିଟ୍ ମେଣ୍ଟ ଚାଲିଥିଲା। ଦିଇ ହଜାର ପଚିଶ ପାଖାପାଖି ଭଲ ହେଲେ, କଲନ୍ କ୍ୟାନ୍ସର ହେଇଯାଇଥିଲା ବାବାଙ୍କୁ, ବହୁତ୍ ଅଁ କ୍ରିଟିକାଲ୍ କଣ୍ଡିସନ୍ ହେଇଯାଇଥିଲା, ବାବାଙ୍କର।
ଆଛା, ଏବେ ବାବା ଆପଣଙ୍କର ଭଲ ଅଛନ୍ତି?
ଆଜ୍ଞା, ଆଜ୍ଞା, ଭାଇ ବହୁତ ଭଲ ଅଛନ୍ତି। ଭଗବାନଙ୍କ ଦୟାରୁ ବହୁତ ଭଲ ଅଛନ୍ତି। କହୁଚିପା, ମାନେ ଚାକିରି ଜୀବନ ଷାଠିଏ ବର୍ଷ ଚାକିରି କଲେ, ଗୋଟେ ଜର, ଥଣ୍ଡା ଛଡା ଆଉ କିଛି ହେଇନଥିବ। ଯେମିତିଚାକିରିୀ ରିଟାୟାର୍ଡ ହେଲା ସେମିତି ତ ଦେହ ଖରାପ ପୁଣି ହେଲା ତ ହେଲା ଗୋଟେ ହଁ କଣ ହେଇଥାନ୍ତା ଅଲଗା ସିଧା କ୍ୟା ଏମତି ଆଉ କଣ କହିବି ଭାଇ ମୁଣ୍ଡ ଟେନସନ ସେତେବେଳେ ବହୁତ ହେଇଗଲା। ଆଉ ବହୁତ ଡିଷ୍ଟର୍ବ ବି ହେଇଗଲୁ କହିବି ଆଉ। ଚାଲିଛି କିନ୍ତୁ ବାବା ଭଲ ଅଛନ୍ତି। ସେ କଣ କି
ଥିବ ଗୋଡ଼ ହାତ ଯେତେବେଳେ ଚାଲିଥିବ ସବୁ ଏକ୍ସରସାଇଜ ହଉଥିବ ନା ସେତେବେଳେ କିଛି ରୋଗ ମାଡେ ନାହିଁ। ଯେତେବେଳେ ଘରେ ବସି ଯାଉଚନ୍ତି, ସେତେବେଳେ ସବୁ ପ୍ରକାର ରୋଗ ମାଡି଼ ଆସିଥାଏ।
ହୁଁ ହଁ ଭାଇ ନିହାତି ସେ ଯେମିତି ବସିଲେ ତ ହେଲା ଆଉ ସତ କଥା ଆଉ ଯେମିତି ବସିଲେ ହିଁ ବାହାରିଲା। ସେ ପୁଣି କଣ କହିଲେ ସେ ଗୋଟେ ବ୍ୟାଗ୍ ଅଛି। ପେଟ ଭିତରୁ ସେ ଯୋଉ ପାଇପ୍ ଗୁଡା଼କ କନେକ୍ଟ ହେଇଛି। ସେ ଲାଟିନ୍ ପାଇପ୍ ଟାକୁ ବାହାରକୁ ବାହାର କରାଯାଇଥିଲା। ସେ ପଛପଟେ ଲା ଯାଇ ପାରନ୍ତିନି। ଗୋଟେ ବ୍ୟାଗ ଟେ ଲାଗିଥିଲା ଭାଇ ସେ ପାଇପ ଟାକୁ ବାହାର କରା ହେଇକି, ମେ ବି ଦେଖିଥିବ ନ ଦେଖିଥିବ ମୁଁ କହିପାରିବିନି ଭଗବାନ କରନ୍ତୁ କି ନ ଦେଖ ସେ ଜିନିଷ କାହାର ଭାଇ। ସହିପାରିବନି। ତ ଦେଖିକି ସେଇଟାକୁ ନିଜେ ପୁଣି ସଫା କରିବେ ମୁଁ। ସବୁ କହୁଚି ବା ଦି ବର୍ଷ ତିନି ବର୍ଷ ମଇଳା ସଫା କରିଛି ଗ୍ଲୋପସ ପିନ୍ଧିକି ବାପଙ୍କର। ସେ ବ୍ୟାଗକୁ ସଫା ନ କଲେ ଇନଫେକ୍ସନ ହେଇଯିବ। ଆଉ ପୁଣି ଦି ଦିନ ରେ ଗୋଟେ ବ୍ୟାଗ ନୂଆ ଚେଞ୍ଜ ହବ। ଗୋଟେ ବ୍ୟାଗ୍ ହେଲା ଚାରିଶ ପାଞ୍ଚଶହ ଟଙ୍କା। ସେ ମଇଳା ଗୁଡା଼ ସବୁ ବାହାରିକି ତା ଭିତରେ ରହିବ‌। ସେଟା ତାପରେ ବାଇ ମାନେ ସେ ସବୁ ବାଇପାସ ସର୍ଜରୀ ହେଇଥିଲା। ତାକୁ ଟେମ୍ପୋରାରୀ ପାଇଁ ବାହାର କରିକି ଆ ନସ ଟାକୁ ବାହାର କରିଦେଇଥିଲେ ପେଟ ଉପରକୁ। ପେଟ ଉପରେ ବ୍ୟାଗ୍ ଲଗେଇକି ମହିଳା ଗୁଡ଼ାକ ତା ଭିତରେ ବାହାରିଥିଲା ଆନସକୁ ପୁରା କ୍ଲିୟର ରଖା ହେଇଥିଲା ଶୁଖା ହବ ବୋଲି। କଲନ କ୍ୟାନସର ଯେହେତୁ ଏମିତି ବହୁତ କଷ୍ଟ ବାବା ଭୋଗିଛନ୍ତି।
ଆଜ୍ଞା, ଆଜ୍ଞା। ଆଉ ଆପଣ ଯୋଉ ରହିଥିଲେ ଭୁବନେଶ୍ୱରରେ ଛଅ ମାସ ଆପଣ ନନ୍ଦନକାନନ ଯାଇଥିଲେ ବୁଲିବା ପାଇଁ?
ହଁ ଭାଇ ନନ୍ଦନକାନନ ଯାଇଥିଲି। ସେଇ ଟାଇମ ରେ ଅବଶ୍ୟ ଯାଇନି। କିନ୍ତୁ ବୁଲି ଅଲଗା ଟାଇମରେ ଯାଇଚି ତାପରେ ଯାଇଚି।
ଆଚ୍ଛା ଆପଣ ନନ୍ଦନକାନନ କଣ କଣ ସବୁ ଦେଖିଲେ ସେଠି?
ନନ୍ଦନକାନନରେ‌ ଭାଲୁ, ବାଘ, ସାପ ତାପରେ ମୟୂର ଏମିତି ସବୁ ଜୀବ ଜନ୍ତୁ ଆଉ।
ବାଘ ଦେଖିଲେ ଆପଣଙ୍କୁ ଡ଼ର ଲାଗିଲାନି ତାକୁ ଦେଖି?
ଡର ସେତ ପିଞ୍ଜରା ଭିତରେ ଅଛି ନା ଆଜ୍ଞା। ଡର କଣ ଆଉ । ହଁ ହଁ ଭିତରେ ସେମାନେ ସବୁ ଅଛନ୍ତି ନା ଏମିତି ନହେଲେ ଆଟାକ୍ କରିବେ ନା। ମଣିଷଙ୍କ ଉପରକୁ ଏମିତି ଖୋଲା ରଖାହବନି ତାଙ୍କୁ।
ଆଜ୍ଞା, ଆଜ୍ଞା। ମୁଁ ତ କେବେ ଯାଇନି ନନ୍ଦନକାନନ ଦେଖି ଦେଖିବା ପାଇଁ ଆଜି ଭାବୁଛେ ଆଜି ଯେହେତୁ ପାଗ ଟା ଭଲ କରିଛି ଆଉ କଲେଜ ବି ଛୁଟି ଅଛି। ସେଥିପାଇଁ ଆମେ ଭାବୁଛେ ଟିକେ ଯାଇ ବୁଲିକରି ଆସିବୁ।
ନା ବଢିଆ ଆଇଡିଆ ଯାଆନ୍ତୁ ବହୁତ ଭଲ ଜାଗା ବି କିଛି ନାହିଁ ବୁଲିକି ଆସିବେ ବହୁତ ଭଲ। ଟାଇମ ପାସ୍ ହେଇଯିବ।
ଆଉ ସେଠି ଯୋଉ ଅଛନ୍ତି ବା ଆଉ ସେଠି ଯୋଉ ଅଛନ୍ତି ବାଘ ଭାଲୁ ମାନେ ସେମାନଙ୍କ ଏ ପାଇଁ ଆମର ଜୀବନ ପ୍ରତି କିଛି ଅସୁବିଧା ନାହିଁ ତ ସେଠି
ନା, ନା, ନା, ନା ଭାଇ ସେମିତି କିଛି ନାହିଁ କିଛି ଅସୁବିଧା ନାହିଁ ବହୁତ ସେଫଲି ସେମାନେ ଅଛନ୍ତି ତାଙ୍କର। ସେ ତାଙ୍କ ଜୀବନ ଆପଣ ଖାଲି ଦେଖିକି ଯିବେ ସେ ତାଙ୍କ ଜୀବନ ଯାପନ କରୁଛନ୍ତି। କଣ ଖଲି ଦେଖିବେ ବାହାରୁ ଖଣ୍ଡଗିରି ବୁଲିଲିଣି କି?
ନାଇଁ ଆମେ ଆମେ ତ ଏଇ ଆସିଲୁ ଦୁଇ ତିନି ଦିନ ହବ ଆଉ ଖଣ୍ଡଗିରି ଏକା ବୁଲାବୁଲି କରିବା ପାଇଁ ଯାଇନୁ।
ଆଚ୍ଛା ଆଉ ଭୁବନେଶ୍ୱରରେ ଗୋଟେ ଚଛି ଦେଖିବେ ଚଉଷଠି ଯୋଗିନୀ ଗୋଟେ ମନ୍ଦିର ଅଛି। ମାଙ୍କର ସ ଶକ୍ତିପୀଠ ମା ସବୁ ମାଙ୍କର ଯେତିକ ମାନେ ଶକ୍ତି ମା ସେଇଠି ପୂଜା ପାଉଛନ୍ତି ଦେଖିବା ଗୋଟେ ମାନେ ଚଉଷଠି ର ଯୋଗିନୀଙ୍କର ପୁର ମନ୍ଦିରଟା ହେଇଛି ଗୋଲ ହେକି ଯେମିତି ବିଧାନସଭା ଆମର ନାଇଁ ଗୋଲ ହେଇକି ପୁରା ସେମତି ହେଇକଛି ସେ ଚଉସଠି ଚଉଷଠି ଯୋଗିନୀ ମନ୍ଦିର ଆଉ ମଝିରେ ତନ୍ତ୍ର ସାଧନା ପାଇଁ ଜାଗା ଅଛି ବଳି ପାଇଁ। ମଝିରେ ପୁରା ଦେଖିବେ ଭୁବନେଶ୍ୱରେ ଅଛି ସେଇପଟ ସାଇଡ ରେ କୋଉଠି ଆମର ସାଇ ମନ୍ଦିରର ଯୋଉ ରୋଡ ଟା ଟଙ୍କପାଣି ରୋଡ ଟଙ୍କପାଣି ରୋଡ ୁ ଗଲେ ଅଛି ଗୋଟେ ଜାଗା ସେଇଠୁ ବୁଲିବ ଚଉଷଠି ଗିନି ମନ୍ଦିର ଗଟେ ଅଛି ଭଲ ଜାଗା।
ଆଜ୍ଞା ଆଜ୍ଞା ଆମେ ତ ଏତେ ବଡ ସୋରରୁୁ କେବେ ଆସିୁ ପ୍ରଥମଥର ପାଇଁ ଆସିଛୁ ତମେ ତ ଆସିି ଛଅ ମାସ ରହିଛ ବହୁତ କିଛି ଜାଣି ଯାଇଛ ଆମେ ବି ଜାଣିଯିବୁ ଆଉ।
ହଁ ଭାଇ ନିହାତି କିଛି ଅସୁବିଧା ନାହିଁ ଏମିତି ନାହିଁ କି କଣ ଅଛି ଭୁବନେଶ୍ୱର ବୁଲିବ ତ କଣ ଯାଉଛି ବିନଦାସ କିଛି ଟେନସନ ନାହିଁ ସାଙ୍ଗସଥି କରରିକା ତ ଥିବେ ହିଁଥିବେ ବୁଲିବାକୁ। ହଁ ଅଛି ଆଜି ତ ରବିବାର ଭାଇ ବାହାରେ ଖିଆ ପିଆ କରିବ ଆଉ କଣ ଅଛି ବୁଲିକି ଖାଇକି ଆସିବ ବାହାରେ ଆଉ।
ହଁ ହଁ ଆଜି ଆମେ ସେଥିପାଇଁ ଭାବିଛୁ କଲେଜ ବନ୍ଦ ଥିବାରୁ ଆମେ ସେଥିପାଇଁ ଆଜି ଭାବିଛୁ କୋଉଠି ଗୋଟେ ଭଲ ଜାଗା ବୁଲିକ କରି ଆସିବୁ ଆଉ।
ହଁ ନିହାତି ବହୁତ ବଢିଆ ଆମର ଢେଙ୍କାନାଳ କେବେ ଆସନ୍ତୁ ବୁଲିକି ଯିବେ।
ହଁ ହଁ ନିଶ୍ଚିତ ଆମର ଯଦି କୌଣସି କାମ ପଡେ ତାହେଲେ ଆମେ ନିଶ୍ଚିତ ଯିବୁ ବୁଲିବା ପାଇଁ ଆପଣଙ୍କ ସହରକୁ।
ବି ଆସ ବୁଲେଇକି ଯିବି ଭାଇ ଆସ କିଛି ନହିଁ ବହୁତ ବଢିଆ ଜାଗା ଆମର। ଏବେ ବର୍ଷା ହଉଛି। ବର୍ଷା ଛାଡିଗ ଗଲେ ଆମର ଚାରି ମାନେ ଏତେ ବର୍ଷା ହେଇଯତ ବିଲରେ ପୁରା ପାଣି ପୁରା ବହୁତ ସ ପିସଣ ପାଣି ଚାରିଆଡୁ ପୁରା ଜମି ଯାଇଛି ଚାରିଆଡୁ ପାଣି।
ହଁ ଏତେ ବର୍ଷା ହବାଟା ବି ଭଲୁ ନୁହଁ ମାନେ ଚାଷ ବାସ ରେ ବହୁତ ଅସୁବିଧା ହଉଛି ଚାଷୀ ମାନଙ୍କୁ
ନାଇଁ ଦେଖୁନ କି ଦେଖୁଥିଲା ନିୁଜରେ ମରୁଡି ହବ ବୋଲି ଓଡିଶାକୁ ଆଶଙ୍କା। ଏ ବର୍ଷ। ତ ବର୍ଷା ତ ହେଲା ଦେଖିବା କଣ ହଉଛି ନହେଲେ ବି ସଫିସିଏଣ୍ଟ ଆମେ ମାନେ ଆମ ଆଡେ ସିନା ଅଧିକା ହେଇଗଲା ଆମେ ବି ଆଉ କୋଉଠି କମ ଥିବ।
ହଁ ସତରେ ସତରେ ଏବ ବର୍ଷ ଓଡିଶାରେ ଅନ୍ୟ।
ଦେଖ ମହାରାଷ୍ଟ ହଁ ମହାରାଷ୍ଟ୍ରରେ ଦେଖିଛ ନା ମହାରାଷ୍ଟ୍ରରେ ନିୟୁଜ କେମିତି ବମ୍ବେ ବମ୍ବେ ରେ ଲୋକ ଧୋଇ ହବା ପାଇଁ ବି ପାଣି ପାଉନାହାନ୍ତି। କେତେ ଶଟ ହେଲାଣି ତାଙ୍କର ପାଣି ମାନେ ବହୁତ ତଳକୁ ଖସି ଗଲାଣି ପାଣି। ଆଉ ତାପରେ ତ ଇଥାନଲ ଇଥାନଲ ତିଆରି।
ଛା ଉପରେ ବର୍ଷା ପୁରା ସନ୍ତୁଷ୍ଟ ହେଇଯାଇଛି ଆଉ ଖାଲି ଆମ ଓଡିଶାରେ ହିଁ ଢାଳି ଦଉଛି।
ହଁ ଆମର ବଢିଆ ଲଘୁଚାପ ହଉଛି ହଉ ଆମ ଓଡିଶା ଲୋକ ଧାନ ଚାଷ କରନ୍ତୁ ଆମର ପ୍ରୋଡକ୍ସନ୍ ବି ବହୁତ ବଢ଼ିଆ ହବ।
ହଁ ହ।
ମେନ୍ ତ ଆମର ାନ ଆପଣ ସେପଟେ ବି ଆମ ଜଗ ପୁର ପଟେ ଢେଙ୍କାଳଟେ ବାଲେଶ୍ୱର ସେ କୋଷ୍ଟାଲରିଆ ତ ଧାନ ବିଲ୍ ମେନ ହଁ ଓଡିଶା ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶ ବି ରାଇସ୍ ବହୁତ ପ୍ରଡକ୍ସନ ସେଇଠୁ ଏକା।
ଆଉ ଏବେ ତାହେଲେ ଆପଣ ଅଫିସରେ ଅଛନ୍ତି।
ହଁ ମାନେ କାମ କିଛି ନାହିଁ ଛୁଟି ଅଛି। ବଟ ମୋ ଘରଟି ଟିକେ ନେଟୱାର୍କ ପ୍ରୋବ୍ଲେ। ମାନେ ଗୋଟେ ଗୋଟେ ବ୍ଲାକ ସ୍ପଟ ନ ଥାଏ କି ଅଲଗା ଜାଗାଠି ଆସିବ। ଆମରି ଘର ପାଖ ଏରିଆରେ ବି ଆସିବ କିନ୍ତୁ ଆମ ଘରଠି ଆସିବନି। କଣ ହେଇଯାଇଛି ସେଇ ଜାଗାରେ ସେଇଥିପାଇଁ ମୁଁ ଅଫିସରେ ଛୁ ଟି ତ ଅଛି ଆଜି ମୁଁ ଅଫିସରେ ଏଠି ବସିକି କଥା ହଉଛି ଆଉ।
ଆଛା ଆପଣ ଯୋଉ ନନ୍ଦନକାନନ ଯାଇଥିଲେ ସେଠି କଣ ହାତୀ ବି ଥିଲେ?
ନା ହାତୀ ତ ନଥିଲେ।
ଆଜ୍ଞା ଆଜ୍ଞା ଖାଲି ବାଘ ଭାଲୁ ଏ
ବାଘ ଭାଲୁ ହଁ ହିଂସ୍ର ପ୍ରାଣୀ ଅଛନ୍ତି। ମୟୂର ଅଛି ଆଉ ଅଲଗା ଅଲଗା ବି ଜିନିଷ ରୁହ ତାଙ୍କ ନାଁ ଟା ମୋର ମନେ ପଡୁନି। ବାହାର ପକ୍ଷୀ ଗୁଡା ମ ପୁରା ଏଗଜାଲ୍ଟି ମନେ ପକେଇ ପାରୁନି ତା ନାଟା ଭାଇ ସରି ଅଛନ୍ତି ବୋହୁତ କିନ୍ତୁ।
ଆଛା ମାନେ ପକ୍ଷୀ ବି ରହୁଛନ୍ତି। ନା ଖାଲି ଜୀବଜନ୍ତୁ
ହଁ ନାଇଁ ନାଇଁ ନାଇଁ ନାଇଁ ଜୀବଜନ୍ତୁ ପକ୍ଷୀ ବି ଅଛନ୍ତି।
ଆଛା ଆଉ ମୁଁ ଶୁଣିଥିଲି କଣ ସେଠି ବୋହୁତ ବଡ ବଡ ବିଷାକ୍ତ ସାପ ବି ସବୁ ରହୁଛନ୍ତି।
ଆଜ୍ଞା ଆଜ୍ଞା ସା ସାପ ବି ଅଛନ୍ତି ବିଶାକ୍ତ ସାପ ବୋହୁତ। ୟୁନିକ୍ୟୁନିକ୍ ସାପବାନଙ୍କୁ ରଖା ହେଇଛି।
ଆଛା ଆଛା ସେମାନଙ୍କୁ କେମିତି ରଖାହେଇଛି? ସେମାନଙ୍କୁ ତ ଦେଖିଲେ ମତେ ଭାରି ଡର ଲାଗେ।
ନାଇଁ ତାଙ୍କୁ ପିଇଏରେ ରଖା ହେଇଛି ପେଜ ଭିତରେ ରଖାହେଇଛି। ଭିତରେ ସେମାନେ ବାହାରକୁ ଆସି ପାରିବେନି।
ଆଛା ସେମାନେ କିଛି ଅସୁବିଧା କରିଦେବେନି ତ ଆମର।
ନା ନା ନା ଭାଇ ନା ଭାଇ କିଛି ଅସୁବିଧା ନାହିଁ। ସେମାନେ ତାଙ୍କ ଆଟମସଫିୟର ଯେମତି। ସେମାନଙ୍କୁ ତାଙ୍କୁ ସେଇ ଭଳିଆ କରାହେଇକି। ତାଙ୍କୁ ତାଙ୍କ ଭିତରେ ହିଁ ରଖାହେଇଛି। କେବଳ ଦେଖିବା ପାଇଁ ଓଡିଶା। ନନ୍ଦରକାନ ଆମର ସବୁଠୁ ବଡ ଯୋ ଯୋଉ ପାର୍କେ ଆଉ।
ହଁ କାହିଁକି ନା ଆମେ ତ କେବେ ଯାଇନୁ ନା ସେଠିକି। ପ୍ରଥମ ଥର ଯିବା ପାଇଁ ବାହାରିଛୁ। ଆଉ ଯଦି ଏମିତି ସବୁ ଅସୁବିଧା ଥିବ। ତାହେଲେ ଆମକୁ ତ ଡର ଲାଗିବ ନା। ଆମ ଜୀବନ ପ୍ରତି
ଆଜ୍ଞା ଆଜ୍ଞା ନାଇଁ ନାଇଁ ଭାଇ କିଛି ନାଇଁ ଭାଇ ବାଇକ୍ ଟ୍ରିପ ଭଲ ଲାଗେ ତମକୁ।
ହଁ ହଁ ହଁ ମତେ ଭଲ ଲାଗେ ମୋର ବାଇକ ବି ଗୋଟେ ଅଛି।
ଆ କୋଉ ବାଇକ ରଖିଛନ୍ତି?
ମୋର ଅଛି ଗୋଟେ ଡି୍ୟୁକ୍ ଅଛି।
କେତନ କେତ ସି ସି।
ସେଟା ମୋର ଦୁଇଶହ ଶିଶିରେ ଅଛି।
ଆଛା ନେକେଇଟା ନା ଇଏଟା ପ୍ଲେନ୍ ଟା ଆସି ଟା
ନାଇଁ ନାଇଁ ଡିୟୁଟି ଟା।
ଆଛା ଡିୟୁ ଡିୟୁ ଦୁଇଶହ ନା କି ଦୁଇଶହ?
ଆଜ୍ଞା ଆଜ୍ଞା ଏଇ କଲେଜ ଯିବା ପାଇଁ ବାପା ଗୋଟେ ଆଣି ଦେଇଛନ୍ତି ଆଉ।
ଆଜ୍ଞା ଆଜ୍ଞା ସେ ହଁ ସେଇ ତ ଆଉ କଣ କରିବା। ଆମେ ଯାଇଥିଲୁ ଏଇ ଆର ଦି ମାସ ତଳେ କୋରାପୁଟ ଯାଇଥିଲୁ। ଆମର ତିନି ଜଣ ଗ୍ରୁପ ଅଛୁ। ଆମେ ସାଙ୍ଗ ଭିତରେ ଆମେ ତିନି ଜଣ। ଜଣେ ଏଇ ଭୂଷଣ ରେ ଟାଟା ରେ ଜବ୍ କରୁଛି। ଏଇ ମେକାନିକାଲ ରେ ବଏଲର ଇନଚାର୍ଜ ଅଛି। ଆଉ ଜଣେ ବିଜନେସ କରୁଛି। ଆଉ ଜଣେ ମୁଁ ଆଉ ତିନି ଜଣ ଆମେ। ଆମେ ତିନିଟା ବାଇକ ନେଇକି ଯାଇଥିଲୁ କୋରାପୁଟ। ବୁଲିକି ଆସିଲୁ ଆଉ ଢେଙ୍କାନାଳରୁ କୋରାପୁଟ ପାଖାପଖି ସାତଶହ କିଲୋମିଟର ଭଢିଆ ହେଲା। ଯିବା ଆସିବା ପାଖାପାଖି ପନ୍ଦରଶହ ଅଲମୋଷ୍ଟ ସୋଳଶହ ଏଥର ବୁଲିକି ଆସିବା ଆଉ! କୋରାପୁଟର ପୁରା ଏଇଟା ଜାଗା ଯାଇଥିଲୁ। ଭଲ ଭଲ ଜାଗା ଅଛି କେତେଟା ଯାଇଥିଲୁ।
ଆଜ୍ଞା ତମକୁ ତାହେଲେ ବାଇକ୍ ଚଲେଇବା ପାଇଁ ଭାରି ଭଲ ଲାଗେ।
ହଁ ବିଶ୍ଵାସ କରନ୍ତୁ। ଏମିତିଆ ପାଗ ଯଦି ହେଇଥିବ ଆହୁରି ମସ୍ତ ଲାଗିବ। ରେନ୍ କୋର୍ଟ ଜ୍ୟାକେଟ ଫାକେଟ୍ ଗଳେଇଦବ, ଚାଲିବ ଭାଇ ଲଙ୍ଗ୍ ଟ୍ରିପ୍ ଦରକାର!
ହଁ ନିଶ୍ଚିତ ନିଶ୍ଚିତ।
ବହୁତ ବଢିଆ ଯାଇଥିଲି ବି ବଢିଆ ଲାଗିଲା ଆମକୁ ଡ୍ରାଇଭ୍ଟା। କାଇଁ ଆମେ ପାଖ ପାଖ ଯାଉ ମାନେ ବେଶିକାଲି ଦୁଇଶହ କିଲୋମି ମିଟର ହେଲା, ଶେହେ କିଲୋମିଟର ହେଲା, ଦୁଇଶହଠୁ ଅଧିକ ଯାଉନା। ତ ଏଥରକ ମନହେଲା ନାଇଁ ଅଧିକ ଲମ୍ବା ରାଇଡ କରିବା ତ। କୋରାପୁଟ୍ ଟା ଚୁଜ୍ କଲୁ ଏ ମନ୍ଥ୍ ରେ ଏଥର ଯିବୁ ସମ୍ବଲପୁର।
ଆଜ୍ଞା ଆଜ୍ଞା।
ସମ୍ବଲପୁର, ବଲାଙ୍ଗିର ସେପଟ ଏରିଆ ବୁଲିକି ଆସିବୁ ଟିକେ ଆଉ।
ଆଚ୍ଛା! ହଉ ତମେ ଏବେ ବୁଲାବୁଲି କରିବା ପାଇଁ ଯିବ ଆମେ ବି ଯଦି ଯଦି ହବ ଆମେ ବି ଆପଣଙ୍କ ସହିତ ଯଦି ହବ ବୁଲାବୁଲି
ନିଶ୍ଚିନ୍ତ ଭାଇ କଣ୍ଟାକ୍ଟ କରିବ। ଭାଇ ଯିବା କିଛି ଅସୁବିଧା ଆମର ନାଇଁ ତ ଆମ ଗ୍ରୁପ୍ ପୁରା ଅଛି!
ହଉ ଠିକ୍ ଅଛି! ହଉ ଆମର ତ ଏବେ ବସ୍ ଆସିଗଲାଣି, ବସ୍ ଆସିଗଲାଣି। ଆମେ ଯିବୁ। ମୁଁ ରଖୁଛି। ପରେ କଥା ହବା।
ଆଜ୍ଞା। ଆଜ୍ଞା ଭାଇ। ବାଏ ବାଏ।